ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର।
ଶୁଭ ସକାଳ ଶୁଭ ସକାଳ ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ମୋ କଥା ଆପଣଙ୍କୁ ଭଲସେ ଶୁଣ ଯାଉଛି।
ଆଜ୍ଞା ଆଜ୍ଞା ମୋ କଥା।
ହଁ ହଁ ଶୁଣାଯାଉଛି।
ଆଜ୍ଞା ଆଉ କଣ କରୁଛନ୍ତି।
ମୁଁ ଏବେ ମୋ ବସ ଯାତ୍ରା କରୁଛି।
ମୋ ବସ୍ ରେ ଥାଇ ଆପଣଙ୍କ କଥା ହଉଛନ୍ତି।
ଆଜ୍ଞା।
ଆପଣ ତ ମହାନ।
ଆଜ୍ଞା ଆଜି ଆମର ବିଶ୍ୱବିଦ୍ୟାଳୟରେ କ୍ଲାସ୍ ଅଛି ତ ସେ ସେଥିପାଇଁ ମୁଁ ଆସୁଛି ଭୁବନେଶ୍ୱରରୁ କଟକ।
କ୍ଲାସ ଅଛି।
ଦଶଟାରେ ଏକ୍ଜାମ ଅଛି କ୍ଲାସ୍ ଟେସ ଟେଷ୍ଟ ଅଛି।
ଆଜ୍ଞା ଆଜ୍ଞା ସେମିଷ୍ଟର ସରିଗଲା ଇ ଆପଣଙ୍କର?
ନାଇଁ ସେକେଣ୍ଡ ସେମିଷ୍ଟାର ଜୁଲାଇରେ ଅଛି।
ଆମର ଅଗଷ୍ଟ ରେ ଅଛି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଶରୀର ଠିକ ଠାକ ଅଛି।
ଆଜ୍ଞା ଆପଣଙ୍କର?
ହଁ ହଁ ଠିକ୍ ଠାକ୍ ଅଛି।
କଣ ଖାଇଛନ୍ତି ସକାଳୁ?
ଆଜି କିଛି ଖାଇନି ଏକାଠାରେ ଓହ୍ଲେଇଲେ କଲେଜ ଛକରେ କଣ ଖାଇବି ଆଉ।
ଆଜ୍ଞା ଆଜ୍ଞା ମୁଁ ଯାହା ଶୁଣିଛି ମୋ କଟକରେ ସବୁ ଜିନିଷ ବହୁତ ଦାମ। ଖାଇବା ଆଜ୍ଞା ଆଜ୍ଞା। କିନ୍ତୁ ଗାଁ ଓ ମାନେଙ୍କରେ ବହୁତ୍ ଶସ୍ତା ଥାଏ।
ଆଜ୍ଞା ଆଜ୍ଞା ଆପଣ ଠିକ ଶୁଣିଛନ୍ତି ଠିକ ଅନୁମାନ ଲଗେଇ।
ବିଶେଷ କରିବନି ମୁଁ ଗୋଟେ ହାଫ ପ୍ଲେଟ ଦହିବରା ଖାଇଲି ଷାଠିଏ ଟଙ୍କା ଦେ ଷା ଠିଏ ଟଙ୍କା ନେଲା କିନ୍ତୁ ପେଟ କିଛି ପୁରିଲାନି କଟକରେ ଆଜ୍ଞା।
ଆପଣ ଠିକ୍ ଜାଗାରେ ଠିକ୍ ଦହିବରା ନ ଖାଇଲେ ଏମିତି ହିଁ ଅବସ୍ଥା ହେବ।
ଆଜ୍ଞା ନାଇଁ ସେ ଜାଗାରେ ମୁଁ ନୂଆ କରି ଖାଇଥିଲି ତ ମୁଁ ସବୁଆଡେ ନୂଆ ନୂଆ ବୁଲିକରି ଖାଉଛି କୋଉଠି ଭଲ ଦଉ
ଆଚ୍ଛା ଆପଣ ବହୁତ ଏକ୍ସପ୍ଲୋର କରିବାକୁ ଆପଣଙ୍କ ଇଚ୍ଛା।
ସବୁବେଳେ ଖାଇବା ପୂର୍ବରୁ ପଇସା ଟା ପଚାରିକି ଖାଇବୁ।
ଆଜ୍ଞା ଆଜ୍ଞା ଆ-ଆପଣ ଗୋଟେ ଅଛି ଉତ୍କଳ ସାହିତ୍ୟ ସମାଜ ଗୋ ଟେ ଅଛି ଆଇନକ୍ସ ପାଖେରେ। ଡିମାର୍ଟ ଆଇନକ୍କ ଉତ୍କଳ ସାଇଟ୍ ରେ। ହଁ ସମୟ ସେଇଠି ତାରି ଆଗରେ ଗୋଟେ ଦହିବାର ଦିଏ। ଚାଳିଶ ଟଙ୍କା ବହୁତ ଭଲ ଦିଏ ଆଉ ଏତେ ଲୋକ ଭିଡ଼ ହୁଅନ୍ତି ଆପଣ ବିଶ୍ୱାସ କରିପାରିବେନି ସେ ଦେଇପାରନ୍ତିନି।
ଆଜ୍ଞା ଆଜ୍ଞା।।
ଆ ସକାଳେ ଗୋଟେ ଆମ କଲେଜ ଛକରେ ଗୋଟେ ଦହିବରା ବିକ୍ରି ହୁଏ। ସେଠି ବହୁତ ଭଲ ଲାଗେ ପଚାଶ ଟଙ୍କା ଗୋଟେ ପ୍ଲେଟ କିନ୍ତୁ ବହୁତ ଭିଡ ହୁଏ ବହୁତ ଭଲ ଲାଗେବି।
ଆଜ୍ଞା ଆଜ୍ଞା।
କିନ୍ତୁ ମୁଁ ଯେତେବେଳେ ଭୁବନେଶ୍ବରରେ ପଢୁଥିଲି ଆମ ଶିରିପୁରରେ ଗୋଟେ ଦହିବାର ଥିଲା। ଏ ତିରିଶ ଟଙ୍କାରେ ଦେବ ଆପଣଙ୍କ ପେଟ ପୁରିଯିବ।
ଆଜ୍ଞା ଆଜ୍ଞା। ଆଉ ଆଜି କଣ ପଢାପଢି ହବ କଲେଜରେ ଟେଷ୍ଟ ଅଛି ଆଉ ପଢାପଢି ନାହିଁ କିଛି।
ଆଜ୍ଞା।
କଲେଜରେ ଆଜି କେବଳ ଏକ୍ଜାମ ଅଛି ଆଉ ପଢ଼ାପଢି ନାହିଁ।
ହଁ ଆଜି ଟେଷ୍ଟ ଥିଲା ମୁଁ ଏବେ ପଢୁଥିଲି ଆପଣ ମେସେଜ କଲେ।
ଆଜ୍ଞା ଆଜ୍ଞା କଣ ପଢୁଥିଲେ ଟିକେ ଆମ ମୁଁ ଆମେ ଶୁଣିପା ଜାଣିପାରିବୁ କି?
ହଁ ମୁଁ ଏବେ ଆପଣଙ୍କୁ ଏବେ ପଢେଇ ଦଉଛି ଆପଣ ବୁଝନ୍ତୁ କି ନ ବୁଝନ୍ତୁ ଆ ଆପଣ ଶୁଣନ୍ତୁ ଆଜ୍ଞା ମୁଁ ପଢୁଥିଲି ମାଇକ୍ରୋବାଇଲୋଜି ମାଇ ମାଇକ୍ରୋବାୟୋଲୋଜି କେମିତି ଡେଭଲପ୍ ହେଲା ହିଷ୍ଟ୍ରି ଅଫ୍ ମାଇକ୍ରୋବାୟୋଲୋଜି ହେଲା ଫାସ କି ଏ ଲୁଇସ୍ ସରି ଉଁ। ଫାର୍ଷ୍ଟ କିଏ ଆଣ୍ଟୋନି ଭ୍ୟାନ୍ ଲୁଇନ୍ ହବ ଗୋଟେ ସାଇଣ୍ଟିଷ୍ଟ ଥିଲେ। ଯିଏକି ପ୍ରଥମେ ମାଇକ୍ରୋସ୍କୋପର ଡେଭଲପମେଣ୍ଟ କ ବ ମାଇକ୍ରୋସ୍କୋପ କୁ ଆବିଷ୍କାର କରିଥିଲେ। ତାପରେ ଆସିଲେ ଆରିଷ୍ଟୋଟଲ ଆରିଷ୍ଟୋଟଲ ଭାବୁଥିଲେ ଆରିଷ୍ଟୋଟଲ ସାଇ
ମାଇକ୍ରୋସ୍କୋପ ନା କମ୍ପାଉଣ୍ଡ ମାଇସ୍କୋପ।
ପୁରା ସିମ୍ପଲ ମାଇସ୍କୋ ଡି-ଡିସ୍କଭର କରିଥିଲେ ପୁରା ମାଇକ୍ରୋସ୍କୋପ୍ ବୋଲି ଗୋଟେ ଜିନିଷ ନଥିଲା। ଆକୁ ଆଣ୍ଟୋନି ଭ୍ୟାନ ଲୁଇନ ହଁ ଙ୍କ ହିଁ ଡିସକଭର୍ କରିଥିଲେ।
ସେୟା।
ତାପରେ ଆମର ଥିଲା ଯେ ଆରିଷ୍ଟୋଟଲ ଆରିଷ୍ଟୋଟଲ କହୁଥିଲେ ଯେ ଫାଷ୍ଟ ଲାଇଫ୍ଟା ଆମର ଯେଉଁ ଲାଇଫ୍ ହେଉଛି ସେ ଆ ବା ଆ ବାଏ ଜେନେସିସ୍କୁ ସପୋର୍ଟ କରୁଥିଲେ ମାନେ ଗୋଟେ ନନ୍ ଲିଭିଙ୍ଗ ଥିଙ୍ଗରୁୁ ଲାଇଫ୍ ଡେଭଲପ୍ ହୁଏ।
ଆଜ୍ଞା ଅଜୈବିକ ଆଉ ଆଜ୍ଞା।
ଆଜ୍ଞା।
ହୁଏ।
ସେ ନହଲେ ବି ଠିକ୍ସ ଅଜୈବିକ ମାନେ ଯେଉ ଯେଉଁ ଜିନିଷ ଯିବନ ନାହିଁ ସେଇଥିରୁ। ଜୀବନ ତିଆରି ହେଉଛି କିନ୍ତୁ ଏଇଟା ଭୁଲ। କିନ୍ତୁ ଯେତେବେଳ ସେ ଏକ୍ସପେରିଏନ୍ସ ବାହାର କରିନେଲେ ସେଠି ଥିଓରି ଗୋଟେ ଦେଇଥିଲେ।
ଆଜ୍ଞା।
ତାପରେ ତାକୁ ସପୋର୍ଟ କଲେ ଜନ୍ ନିଧାନ ଗୋଟେ ସାଇଣ୍ଟିଷ୍ଟ ଥିଲେ। ଯୋ ନିର୍ଦ୍ଧାର କଣ? କହିଲେ ଯେ ସିଏ ଗୋଟଏ ଏକ୍ସପେରିମେଣ୍ଟ୍ ପରଫର୍ମ କଲେ ଗୋଟେ କୋନିକାଲ୍ ଫ୍ଲାସ୍ ନେଇ କଲେ। କିନ୍ତୁ ତା ମୁହଁକୁ ଭଲ ଭାବେ ବାନ୍ଧିିନେଲେ ଆଉ ଭଲ କିନା ହିଟ୍ କରିନଥିଲେ ତ ମାଇକ୍ରୋ ବ୍ୟାକ୍ଟେରିଆ ଵୀଜାଣୁ ଗୁରା ମରି ନଥିଲେ ତ ସେ ଵୀଜାଣୁ ଗୁରା ବଢିଲେ ତା ଭିତରେ ତ ସିଏ ଭାବିଲେ ଯେ ଆପେ ଆପେ ବଢି ଯାଉଛନ୍ତି। ସି ତାଙ୍କର ସିଏ କଲେ ଭୁଲ ଇଏ କଲେ ତାପରେ ଯୋଉ ଆସିଲା ଫ୍ରାନ୍ସିସ୍। ତ ରେଡି ଗୋଟେ ସାଇଣ୍ଟିଷ୍ଟ ହ୍ୟାଲୋ।
ଆଜ୍ଞା ଆଜ୍ଞା କୁହନ୍ତୁ।
ପ୍ରଫେସର ରେଡ଼ୁ ବୋଲି ଗୋଟେ ସାଇଣ୍ଟିଷ୍ଟ ଆସିଲେ ସିଏ ତାଙ୍କର ଗୋଟେ ମି୍ ଲା ଏକ୍ସପେରିମେଣ୍ଟରେ ପ୍ରୁଭ୍ କଲେ ଯେ ନାଇଁ ଲାଇଫ ବାୟୋଜେନେସୁ ସପୋର୍ଟ କଲେ। ଲାଇଭ କନ ଫ୍ରମ ଟା ଦିଏଗ ଶିଷ୍ଟିମ ଲାଇଫ୍ ଗୋଟେ ଜୀବନରେ ଆଉ ଗୋଟେ ଜୀବନ ସୃଷ୍ଟି ହେଉଛି ପ୍ରଜନନ ଦ୍ଵାରା।
ଆଜ୍ଞା ଆଜ୍ଞା। ଆଉ ମୁଁ ମୁଁ କହୁଥିଲି କି ଆପଣ ଏ ବର୍ତ୍ତମାନ କହୁଛନ୍ତି ଆପଣ ଜାଣି ପାଖ ଆପଣ ଲୋକ ଅନଉନାହାନ୍ତି ଲୋକ ଆପଣଙ୍କୁ ଅନନାହାନ୍ତି ଆପଣ କହୁଛନ୍ତି ଏ ସବୁ। ହ୍ୟାଲୋ ଆପ ଆପଣ କାହିଁକିନା ଯାତ୍ରା କରୁଛନ୍ତି ନା ବସ୍। ତ ତାଙ୍କୁ ବି ସ୍ୱର ଶୁଣାଥିବ ସେମାନେ ବି କିଛି ଅନଉଥିବେ ଆପଣଙ୍କ ଆଡୁ। ଅନଉଛନ୍ତି ଆପଣଙ୍କୁ। ନା ଲୋକ ଭିଡ ନାହିଁ ଆଜି।
ଏତେ ଭିଡ଼ ନାହିଁ ବସୁଛୁ ସବୁ ସିଟ୍ରେ। ଠିଆହେଇନୁ ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା କୋଉଠି ହେଲେ ଏ ବର୍ତ୍ତମାନ।
ବର୍ତ୍ତମାନ ଏବେ ଶିଉଁ ଏ ଭୁବନେଶ୍ୱର କଟକର ମଝି ରାଷ୍ଟରେ।
ହଉଛି ଫୁଲନଗରା।
ପା ନହିଁ ନଖରା ଫଖରା ହେଇନି ପାହାଳ ପାଖାପାଖି ଲାଗୁଛି ଆଉ।
ଆଜ୍ଞା ଆଜ୍ଞା ହଉଛି ସେଠି ହଉଛି ଏ ହସ୍ପିଟାଲ। ଏ ମ ସେ ଶମସ ହସ୍ପିଟାଲ।
ନା ଏବେ ଆମେ ପାହାଳ ପାଖରେ ଅଛୁ।
ଆଜ୍ଞା।
ଆଜ୍ଞା ପାହାଡଳର ରସଗୋଲା ବହୁତ ଫେମସ୍ ଆପଣ ଶୁଣିଥିବେ।
ଆଜ୍ଞା ଆଜ୍ଞା ଏବଂ ଖାଇଛୁ ମଧ୍ୟ ସ୍ୱାଦ ଚାଖିଛୁ ଅତି ସୁନ୍ଦର।
ହଁ ତ ସେଟା କିନ୍ତୁ ଦେହ ପାଇଁ ଉଚିତ ନୁହେଁ। ଯେହେତୁ ସେ ରୋଡ଼ ସାଇଡ଼ରେ ରହୁଛି ଏଟା ବହୁତ
ଧୂଳି।
ଧୋଳି ବ୍ୟାକ୍ଟେରିଆ ଗାରା ରହୁଛନ୍ତି ତାକୁ ଖାଇବା ଦେ ବୃତି କ୍ଷତିକାର ଅଛି।
ଆଜ୍ଞା ଆପଣ ଯୋଉ ବସରେ ଯାତ୍ରା କରୁଛନ୍ତି। ଭୁବନେଶ୍ୱର କଟକ ଆପଣଙ୍କ ଟିକେଟ୍ ଦର କେତେ।
ମୋ ଟିକେଟର ଡର ହେଉଛି ଚାଳିଶ ଟଙ୍କା ପଚାଶ ପଇସା।
ଚାଳିଶ ଟଙ୍କା।
ନା ପ୍ରକୃତରେ ହଁ ପ୍ରକୃତରେ ଦର ହେଲା ପଇଁଚାଳିଶ ଟଙ୍କା ଯେହେତୁ ତ ମୁଁ ଅନଲାଇନ୍ ପେମେଣ୍ଟ କଲି ତ ମୋତେ ଅଫର୍ ପଡ଼ିଲା ଚାଳିଶ ଟଙ୍କା
ଆଜ୍ଞା ଆା ଆଜ୍ଞା
କଣ ଖାଇଛନ୍ତି ସଖାଳୁ?
ଆମେ ଆମେ ସକାଳୁ ଖାଇଛୁ ହଉଛି ଭିଜା ବୁଟ ରାତିରେ ଭିଜେଇ ଦଉଛୁ ବୁଟରେ ପାଣିରେ। ସେଆକୁ ସକାଳେ ଖାଉଛୁ ଆଉ। ଆ କଣ କହୁଛ ବୁଟ ସୋଲା କଣ କହୁଛି ଆପଣଙ୍କ ତରଫରୁ?
ହଁ ବୁଟ ହିଁ କୁହାଯାଏ। ଆପଣ ଯେହେତୁ ଆମର ଗୋଟେ ଡିଷ୍ଟ୍ରିକ୍ଟ। ତ ସେମ୍ ଭାଷା ହିଁ କୁହାଯିବ। ଆଉ ଆ ଆପଣ ବହୁତ ହେଲ୍ଦି ଖାଦ୍ୟ ଖାଉଥିବାରୁ ଆମେ ଧନ୍ୟବାନ କରୁଛୁ ଆଉ।
ବିଶ୍ଵାସ କରନ୍ତୁ ଆମେ ତେଲ ଜିନିଷ ଖାଇବା ଛାଡି ଦେଇେଛୁ। କେବଳ ଦହିବା ଛ ଛଡା ଆଉ ଆମ ଆମେ ବାହାର ଜିନିଷ କିଛି ଖାଉନୁ ସବୁ ଘର ଜିନିଷ ଚୁଡା ଛତୁଆ ଚୁଡା ଭଜା ଆଉ ହେଲା ଆମର ବ୍ରେଡ ଜାମ ପିନ୍ନର ବୋଟର ଆ ଚିଆ ସିଡସ ଏଇଗୁଡା ସବ ଆମେ ଖାଉଚୁ।
ଭଲ ଆପଣ ଏ ଶରୀର ବହୁତ ସୁସ୍ଥ ରହେ?
ଆଜ୍ଞା ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ ମନ ସୁସ୍ଥ ରହିଲେ ମ ମନ ଜାଗ୍ରତ ରହିବ ମନ ଜାଗ୍ରତ ରହିଲେ ସବୁ କିିଛି କାମ କରିବା ପାଇଁ ଇଚ୍ଛା ହବ।
ବୁଝିପାରୁଛି ଆପଣଙ୍କ ସେ ଖୁସିକୁ ଅନୁଭବ କରିପାରୁଛି।
ଆପଣ କଣ ଖାଆନ୍ତି କି?
ମୁଁ ବି ଛତୁଆ ଖାଏ ବିସ୍କୁଟ୍-
ଆଜ୍ଞା ଆଜ୍ଞା। କୋଉ ବିସ୍କୁଟ ଖାଆନ୍ତି ଆପଣ?
ପାରଲିଜି ମ୍ୟାରିଗୋଲ୍ଡ ଆ
ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ କଣ ଖବର ବର୍ତ୍ତମାନ ଆମେ ଆଉ ଟିକେ ପରେ ଯିବୁ ଗାଧେଇବୁ ଗାଧେଇକୁୁ ଯିବୁ ଚାହାଳି ଯିବୁ ଚାହାଳିରୁୁ ଚାହାଳିରୁ ଆସିିକ କଲେଜ ଯିବୁ କଲେଜ ଆସି ର ରନ୍ଧନ ହବ ରନ୍ଧନ ହବା ପରେ ଟିକେ ଶୋଇବୁ ଖାଇବୁ ଆଜ୍ଞା।
ଚାଳି ନେଲଣିି
ସେଠି ଯାହାବା ପାଇଁ ହିଁ ଚା ନଉଛୁ ପ୍ରତିଦିନ ଯାଉଛୁ ସକାଳୁ ବା।
ଆଚ୍ଛା ସେଠି କେତେ କଣ ଖା ଆପଣଙ୍କୁ ପଇସା ରହୁଛି ଦରମା?
ଆଜ୍ଞା ସାର୍ ତ ପୁରା ଆମର କଲେଜ ସାର୍। ତ ଆମକୁ ଫ୍ରିରେ ଆଇ ଆଇ ଯାମ ଦେଉଛନ୍ତି। ପଢଉଛନ୍ତି ଖାଲି ସେମିଷ୍ଟର ପଇସା ନଉଛନ୍ତି ଛଅ ମାସକୁ ଥରେ ଆଉ। ଛଅ ମାସକୁ ଛଅ ମାସକୁ ପାଞ୍ଚ ହଜାର ଟଙ୍କା ଆଉ। ଆପଣ ନଉନାହାନ୍ତି କୋଚିଂ?
ନାଇଁ ମୁଁ ତ କୌଣସି ପାଇଁ ଏବେ ପଢ଼ାପଢ଼ି କରିନାହିଁ।
ଆଜ୍ଞା ଆଜ୍ଞା।
ଆପଣ ଜାମ୍ ଦେବେ କି ନାଇଁ ଜାମ୍ ପାଇଁ ପ୍ରିପେୟାର ହଉନାହାନ୍ତି କି?
ହଁ ଜାମ୍ ତ ଦେବି କିନ୍ତୁ ପ୍ରିପା। କିଛି ନେଇନି କୌଣସି ବ୍ୟାଚ ନେଇନି କୌଣସି ଠାରେ ପଢିନି। ଦେଖିବା। ତମେ ଆସିଲେ ଯାହା କରିବା ଆଉ ଆଜି ଆଜି ମହାପ୍ରଭୁଙ୍କ ସ୍ଥାନ ଯାତ୍ରା।
ଆଜ୍ଞା ଆଜ୍ଞା।
ପୁରୀରେ ବହୁତ୍ ଚଳଚଞ୍ଚଳ ହେଇଯାଉଥିବ ହୁଏତ ପହଣ୍ଡି ବିଜେ ସରିଥିବ ଯେହେତୁ ଆମର ଆଜି। ପରୀକ୍ଷା ଅଛି ତ ମୁଁ ଦେଖିବାକୁ ଅସମର୍ଥ ହେଲି ଦଶଟାରେ ପରୀକ୍ଷା ଦଶଟାରୁ ଏଗାରଟା ଆମର ଗୋଟେ। ପରୀକ୍ଷା ଅଛି ସେଟା ସରିଯାଉ।
ଆଜ୍ଞା ତାପରେ କୋଉଠି ଯିବେ ଆପଣ?
କୁଆଡ଼େ ଯିବାର ନାହିଁ ବାସ ଦେଖିବା ମୋବାଇଲରେ ତ ମୁଁ ଦେଖିପାରିବି ନା। ସ୍ଥାନ ଯାତ୍ରା ପ୍ରଭୁଙ୍କ ମହାପ୍ରଭୁ ଦର୍ଶନ କରିବା ।
ହଉ ଆଜ୍ଞା ମୋର ଟିକେ କାମ ଅଛି ମୁଁ ରହୁଛି ଆଉ।
ଆପଣ ଟିକେ ରୁହନ୍ତୁ ମୁଁ ଆ
ଆଜ୍ଞା ଆଜ୍ଞା ଆଉ ନମସ୍କାର ଜୟ ଜଗନ।